। ଆ ତାକୁ ଏଇଟା ନଦେଇ ତାପ ସେଇଟା ଦେ।
ହ୍ୟାଲୋ।
ହ୍ୟାଲୋ।
ଏବେ ଘରେ ଅଛନ୍ତି।
ବଲଛି
ହ୍ୟାଲୋ ଏବେ ଘରେ। ଅଛନ୍ତି ଆପଣ।
ହଁ ଏବେ ଘରେ ଅଛି।
କଅ ଖିଆ ପିଆ କଲେଣି କି?
ନା ଆମର ଆଉ ଅଧଘଣ୍ଟା ଗଲେ ଖିଆପିଆ ହବ ଆମର ସେ ପୁଅ ଆସି ନାହିଁ ତ।
ପୁଅ କଣ ପୁଅ କଣ ଡେରିରେ ଫେରେ ନା ହ।
ହଁ ସେ ଅଟୋ ଉଟୋ କରିଦେଇଥିଲୁ ସେ ଚଲେ ତ ଆଉ ସି ଯାଇକି ଭଡାରୁ ଆସିବ ଖାଉ ଆଉ ସାଙ୍ଗ ହେଇକି ଆଉ। ନା ସେ ଏତି ନ ଖାଇବା କଥା ହବ ସେ ମନା କଲେ ଆମେ ଖାଇଦବୁ ଆଉ ସେ ଆସିବା କଥାହନେ ଆମେ ରହିଥା, ଉ ସେ ଆସିଲା ଆମେ ସାଙ୍ଗ ହେଇ ଖାଉ ଆସିଲୁ ଖାଇସିବା ବି ହବ ଆଉ ଫୋନ କରିଥିଲୁ କହିଲେ ଆଉ ଅଧଘଣ୍ଟା ଲାଗିବ ଆଉ।
ତାମାନେ ତମର ଦଶ ସଟା ପରେ ଦଶଟା ସାଢ଼େ ଦଶଟା ବେଳକୁ ଖାଇବା ପିବା ହୁଏ।
ଏବେ ଏଗାରଟା ସାଢେ ଏଗାରଟା ହେଇଯାଏ।
ଓ ହୋ।
ଆଉ କଣ କରିବ ଆଉ ଛୁଆ ଟା ଯାଇଛି ନ ଆସିଲା ପର୍ଯ୍ୟନ୍ତ ଆଉ ଖାଇବାକୁ ଭଲ ଲାଗିବ ନା ଏ ଆଉ।
ତାମାନେ ଏତେ ଡେରିରେ ଆପଣ ଶୋଇକି ଏତେ ଭୋର କେମିତି ଉଠନ୍ତି?
ପ ଶୋଇକି ଉଠି ଆ ପଡେ ଆଉ ମୁ ଉଠି ନାଉ ଘର କାମ କିଏ କରିବ ପିଲାମାନେ ତ ସବୁ ଶୋଇଥାନ୍ତି ସେମାନଙ୍କ କରିବେ ସେଥିପ ବାଧ ହେଇକି ଉଠିବା ଆଉ।
ଆପଣ ଆଗରୁ କହୁଥିଲେ ନା ଆପଣ ଭୋରୁ ପାର୍କ ଯାଆନ୍ତି ଚାଲିବା ପାଇଁ ଫୁଲ ଫୁଲ ତୋଳନ୍ତି ଆଉ
ହଁ ଯାଏ ଆଉ ଛାତରେ ଫୁଲ ଯୋଟା ଲଗେଇଛି ହୁଏନି ଫଟ ପାଏନି ପାର୍କ ଯାଏ ଚାଲିକି ଫୁଲ ତୋଳିକି ଆସେ ଆଉ ବହୁତ ଲୋକ ଚାଲନ୍ତି ଫୁଲ ନିଅନ୍ତି ମୁଁ ବି ଯାଏ କାଲି ଫୁଲ ଆଣେ ଆଉ ସେ ତ ହଁ ଲାଗିଛି ଚାରି ପା କେତେ ପ୍ରକାର ଫୁଲ ଆଉ
ସେଛତିି ଫୁଲ ହୁଏନି ଆପଣ
ହଁ ହଁ ପାର୍କ ଯାଏ ଆଉ ଯେମତି ଭଲଲ ହୁ ମ ର କିଣିକି ଆଣେ ଆ ଶୀତ ଦିନରେ ଫୁଲ ତ ଫୁଟେନି ଗେଣ୍ଡୁ ଫୁଲ ସବୁଦିନେ କୋଡିଏ ତିରିଶ ଟଙ୍କାରେ ଆଣେ ମଧ୍ୟ ଚାଲିଯାଏ ଦି ଦତିନି ତିନି ଦିନ ଚାଲିଯାଏ ଆଉ ଛାତ ଉପରେ ଫୁଲ କିଛି ଅଛି ହେଇଯାଏ ଆଉ।
ସେ ଆପଣ ଯୋଉ କହିଲେ ଯୋଉ କିଣିକି ଆଣତି ଫୁଲ ମୋ କଇବା କଥା ହଉଛି କିନ୍ତୁ କିଣା ଫୁଲ ଗୁଡାକ ଏଗୁଡାକ ମାନେ ଉ ମାନେ ଏଇୁଡାକ ବାସ ସେ ଫୁଲ ନା ଫ୍ରେଶ ତୋଳିକି ଆଣିକି ବି କୁ ସେମାନେ।
ଫ୍ରେଶ ଫୁଲ କିଏ ଦବ ଯେ? ସିଏ ବିଦେଶୀ ଫୁଲ ଆସୁଛି ବେପାରୀ ଆଣିକି କଡା ଦାରିଆ ବିକୁଛନ୍ତି। ଫ୍ରେଶ ଫୁଲ କିଏ ଦବ? ଗଛର ନିଜ ବାଡି ତ ଫ୍ରେଶ ଫୁଲ ପାଇବୁ। ଆଉ ବେପାରୀ କୁଆଡୁ କୁଆଡୁ ପଡିକି ଆଉଛି ବସ୍ତା ଦାରିଆ ସେମାନେ ଆଣିକି ଏଠି ବଢେଇ ଛନ୍ତି ଆଉ ବେପାରି ଦେବେ ନା ଫ୍ରେସ ଫୁଲ। ସେଇ ଫୁଲ ତ ସବୁଠା ଠାକୁରଙ୍କ ଉପରେ ଲାଗୁଛି ଆଉ ଆମେ କଣ ଆଉ କରିବୁ ଆମେ ବି ଆଣିକି ଲଗୁଛୁ ଠାକୁରଙ୍କୁ।
କ ମୁଁ ତମ ସେପଟ ବଜାରକୁ ଥରେ ଯାଇଥିଲି। ସେଠି ଦେଖି ଥିଲି ପୁରା କୋଡିଏ ତିରିଶ ଟା ଫୁଲ ବେପାରୀ ବଇଛନ୍ତି ସବୁ ହୁଁ। ବିଭିନ୍ନ ପ୍ର ଫୁଲ ଆମ୍ବ ଡାଳୁଆ ବିଭିନ୍ନ ଜିନିଷ ଧରିକି ସେମାନେ ବଇଛନ୍ତି ମୁଁ ସେ ସେ ଫୁଲ ଗୁଡା ସବୁ କଣ ସକାଳୁ ତୋଳିିକି ଆଣନ୍ତି? ନାଇ ମାନେ ବାସି ଫୁଲ ଆଣି ବେପାର କରୁଛନ୍ତି। ତ ଗେଣ୍ଡୁ ଫୁଲ ତ ଆମର ସବୁ କଲିକତା ଫଲିକତା ଆଡା ଆଉ ଆଉଛି ସବ ବାସି ଫୁଲ ଗୁଡାକ ହଁ କୋଉ ଦି ଚାରି ଦିନ ପାଞ୍ଚ ଦିନ ଫୁଲ ହୁଁ।
ମାର୍କେଟ ରୁ ଗାଡି ଆସେ ଲାଗେ ବେପାରୀ ଆଣନ୍ତି ସବୁ ଆଉ।
ଅ ହଁ।
ଆଉ ବାସି ସଜ ଫୁଲ ସେ କୋଉଠି ଆଣିବେ? ବେପାରୀ ଆଣନ୍ତି ସେ ଆକୁ ବିକନ୍ତି ନା ଆଉ ଶହ ଶହ ଲକ୍ଷ ଲକ୍ଷ ଲୋକ କୋଉ ବାଡିରେ ଲଗେଇଛନ୍ତି ନା ଆଉ କେତେ ବାଡ଼ିରେ ଏମତି ଲଗେଇବେ ଆସିବ ସେ ତ ବାହରୁ ସପ୍ଲାାଇ ହୁଏ ବେପାରୀ ମାନେ ଗାଡି ପାଖରେ ଯାଇ ଗୋଦାମରେ ଆଣନ୍ତି। ଆଉପଦାର ସେଇଟା ତ ବଢିଆ ଲାଭ କରନ୍ତି ବିକିରି ଟିକରି କରିକି ଆଉ। ଆମ୍ବ ପତର, ଫୁଲ, ଆମ୍ବ ଡାଳ, ଦୁବ, ବରକୋଳି ପତର ବିକିକି ଯିଏ ବିକିବ ସିଏ ପାଆଶହ ହଜାର କରିଦବ ଦିନକୁ। ଆ।
ହଁ ସେମାନେ ଖରା ତରାରେ ବସୁଛନ୍ତି ଆଉ ତେଣୁ ସେମାନେ ବିକୁଚନ୍ତି ତେଣୁ ଦି ପଇସା ନ ପାଇଲେ ଆଉ ସେମାନେ କେମିତି ବସି ବେପାର କରିବେ। ହଁ ସବୁ ପ୍ରକାର ଜିନିଷ ମି ସେଇ ବେପାର କରୁଥିବେ ଆଉ।
ଆଉ ଆମ୍ବଡ଼ାଳ ଆଉ ବରକୋଳି ପତ୍ର ଦୁବ କଣ ପଇସା ପଡୁଚି ଆମ୍ବ ଗଛ ତ ଲକ୍ଷ ଲକ୍ଷ ଆମ୍ବ ଗଛ ଦୁବ ବରକୋଳି ପତ୍ର ତୋଳି ଆଣିଲ ଗଛରୁ ଦେ ବସିକି ବିକିଲେ ହେତେରେ ପଇସା ପଡୁନି କି ଲସ ହେବାର ନାଇ କି ନଷ୍ଟ ହେବାର ନାଇ ନଷ୍ଟ ହେଇଗନେ ହେଇଯାଉ କଣ ପଇସା ଦିଆ ହେଇକି କିଣା ହେଇଚିନା ଆଉ ଏଠି ତ ସାଙ୍ଗେ ସାଙ୍ଗେ ପାଞ୍ଚ ଦଶ ମିନିଟ ସବୁ ସେଲ ହେଇଯିବ ସାଙ୍ଗେ ସାଙ୍ଗେ ଲୋକ ସୁସତିଆ ଏମିତି ହେଲେଣି ଯେ କୋଉଠୁ ଆମ୍ବ ଡାଳେ ଅଛି ଯାଉଚୁ ଭାଙ୍ଗି ଆଣିବୁ ସେ କଥା ଏ କିଏ ନଉଚି ଏଇଠୁ ଚାରି ପାଞ୍ଚ ପ୍ରକାର ମିଳିଯିବ। କୋଡିଏ ଟଙ୍କା ଦଶ ଟଙ୍କେ ଦେଇଦଅ ଦେ ସରିଲା ଏତେ ଟେନସନ କିଏ ନେଇକିଯିବ ଯାକେ ବରକୁଳ ପତ୍ର ଆଣିବା ଯାଗେ ଦୁବ ଆଣିବା ଯାଗେ ଆମ୍ବ ଡାଳ ଆଣିବା କଣ ଭଲ ଲାଗିବ ଏକାଥରେ ଅଛି ପଇସା ଦେଇଦେଲେ କିଣିଦେଲେ କାମ ସଇଲା।
ହଁ ବେଲପତ୍ର ବି ବେଲପତ୍ର ବି ଗଛରେ ମିଳୁଚି ସେ। ମାନେ ତୋଳି ଆଣୁଥିବେ ତାଙ୍କୁ ପଇସା ଦବାକୁ ପଡୁ ନଥିବ ହଁ ହେଟା ବି ତାଙ୍କୁ ସୁବିଧା ହଉଥୁବ। ହୁଁ ଆଉ କିଛି ଫୁଲ ବି କିଛି ଫୁଲ ଏ ଯୋଉ ଆମର ଅରଖ ଯୋଉ ଶିବଙ୍କ ଉପରେ ଲାଗେ ସେଇ ଫୁଲଟି ତ ଆମର ମିଳି ଯାଉଥିବ ତାଙ୍କୁ ବାହାରେ ଗଛର ସବୁ ମିଳୁଚି। ହେଟା ମାଗଣାରେ ପାଇଯାଉଥିବେ। ତାନେ ଏଗୁଡା ସେମାନେ ପଇସା ଦେଇକି ଆଉ ଇଏ କରୁନଥିବେ ହୁଁ।
ମାଗଣାରେ ବହୁତ ଫୁଲ ମିଳିବ ପରିଶ୍ରମ କରି ରାସ୍ତାରେ ଚାଲେନେ ବହୁତ ଫୁଲ ମିଳିବ ଏଇ ସାଇ ମନ୍ଦିର ଉପରକୁ ଗନେ ସେ ରାସ୍ତାରେ ପୁରୀ ରୋଡର ପ୍ରବଳ ଫୁଲ ଫୁଟିଛି ତୋଳିକି ଆଣିପାଇଁନେ ହେଲା ଆଉ ଏତେ ପରିଶ୍ରମ କିଏ କିଏ ଯାଉଚି ଯେ। ପଇସା ଦଶ ଟଙ୍କା ପକେଇଦେଲୁ ସବୁରତ ନେଇ ଗଲୁ ଗଲା। କଣ କରୁଛ? ହଁ ସବୁ ଲୋକ କଣ ପାଇବେ ତୋଳି ବାକୁ ଆସିବେ ନା। ଆମରି ଭଳିଆ ଲୋ କ କାଲି ଆକୁ ଯିବ ନେଇକି ଆସିବା ଆଉ ଆଠଟା ବେଳକୁ ବଡ ବଡିଆ ଲୋକ ଆଠଟା ବେଳକୁ ଶୋଇବେ ସିଏ ଫୁଲ ତୋଲିତେ କାଇଁ ଯିବେ ତାଙ୍କର କିଣି ଆଣିଲେ ଗଲା। ଡେଲି ତାଙ୍କର ଫୁଲ କିଣା ତାଙ୍କର ପଇସା ଅଛି କିଣି ଆଣିଲେ। ଆମେ ଚାଲିିକି ଯାଇକି ଦିଇଟା
ଏଠି ଆଜ୍ଞା ପଇସାଟି କଥା ପନି ଏଠି ବାସି ଫୁଲ ସଜ ଫୁଲ କଥା ପଡିଚି। ଆପଣ ନିଜ ବାଡ଼ିରେ କରିଥିବେ ଚାରିଟା ଫୁଲ ହୋଉ ଆପଣ ଠାକୁର ଉପରେ ଲଗେଇବେ ଆଉ ବାସି ଫୁଲ କିଣିକି ଆଣି ଦେବେ ତା ଭିତରେ ଫରକ ନାହିଁ।
ବାସି ଫୁଲ କାହାକୁ କୁହାଯାଉଛି ଗେଣ୍ଡୁ ଫୁଲ ତ ଲକ୍ଷ ଲକ୍ଷ ଲୋକ ସେଇ ଗାଡି ବେପାରୀ ଆଣୁଚନ୍ତି ଗାଡିରେ ସପ୍ଲାଇ ଆସୁଚି ସେୟାକୁ ମଣ୍ଡା ଦଳା ଭଲ ମନ୍ଦ। ଖେଳ ପାଇଁ ଭଲ ଆଉ ସବୁୁ
ଆପଣ ଆପଣଙ୍କ ଫୋନ ଟା କାଇଁ ଚଡ୍ ଚଡ୍ ସୁବୁଚି କଣ ପ୍ରୋବ୍ଲେମ କଣ ହେଇଚି ଆପଣଙ୍କର?
ନା ତ ଚଡ୍ ଚଡ୍ କାଇଁ ହଉନି ଫ୍ୟାନ ବୁଲୁଥବ ହଉଥବ ବୋଧେ।
ହଁ ମତେ ସେମିତି ଚଚଡିଆ ଲାଗୁଛି
ଫ୍ୟାନ୍ ବୁଲୁଛି ତ ଚଡ୍ ଚଡ୍ ହୋଇଛି ଆଉ ହଉ
ଆଉ ରାତିରେ ଆଜି କଅଁ ଖାଇବାକୁ? କରୁଚନ୍ତି ଆପଣ।
ଆଉ ଭାତ ହେଇଚି ଡାଲମା ହେଇଚି ଆଳୁଭଜା ହେଇଚି ଆଉ ବଡି ଚୁରିଦେମି ଆମ୍ବ ମିକ୍ସଚର ଅଛି ଖାଇଦେବେ ଆଉ ରାତିରେ ଏତେରକମର ମୁଁ କରେନି।
କାଇଁ ଆପଣ ରାତିରେ ରୁଟି ଖାଉନାହାନ୍ତି।
ଟି ଦଳେ କରେ ଦୁନିଆ ଜବିଳା।
ଉଟି ଟା ଖାଇଲେ କଣ କି ଆପଣଙ୍କ ହାଲକ୍ କା ଲାଗିବ ଆଉ ମାନେ
ଭାତ ଖାଇଲେ ଚାରଟା ରାତିରେ ଉଠୁଚୁ ଆଉ ରୁଟି ଖାଇଲେ ତିନଟା ରାତିରେ ଉଠି ହାଲୁକା ନିଦ ହବନି ରାତି ଜାଙ୍କ।
ଆପଣଙ୍କର ଅଭ୍ୟାସ ହେଇଗଲାଣି ଗୋଟେ।
ଉ ହୁଁ ମୋର ଗୋଟେ ଟାଇମ ଅଭ୍ୟାସ ହେଇଲାଣି ସେ ଯେମିତି ହେଲେ ନିଦ ଭାଙ୍ଗିଯିବ ଟାଇମରେ।
ହଁ ନା ସେଟା ଗୋଟେ ଅଭ୍ୟାସ ଥାଏ ଆପଣ ଭୋରୁମ୍ ଯେତେ ଡେରିରେ ଶୁଅନ୍ତୁ ଆପଣ ଭୋରୁ ନିଦ ଭାଙ୍ଗିବ ଅଁ। ଆମର କିନ୍ତୁ ରାତିରେ ସବୁଦିନ ରୁ ଟି ଖିଆଯାଏ, ଅଁ ହଁ ହ୍ୟାଲୋ ଅଁ ଆମର ସବୁଦିନେ ରାତିରେ ରୁଟି ଖିଆଯାଏ ଆଉ ଟି ଡାଲ୍ମା ଫାଲ୍ମା ଟିକେ ନଲେ ଆଳୁ କୋଷା ଏମିତି କରିକି ଆମେ ଖାଉ। ଆମର ଦଶଟା ଭିତରେ ଖିଆ ହେଇଯାଏ।
ହ ମ କାମ ସରିଗଲା ଖାଇଦେଇ ସୋଇଲା ଆଉ କଅଁ କରିବା। ଆମର କଣ କରୁଛୁ?
ଆମର ଦଶଟା ବେଳେ ଖାଇଦେଇକି ଟି ଶୋଇପଡନ୍ତି ଶୀଘ୍ର। ଏଇ ସେଇ ଭୋର ପାଞ୍ଚଟା ସାଢେ ପାଞ୍ଚଟା। ଛଅଟା ଭିତରେ ଆମେ ଉଠି ପଡୁ।
କାମ କିଛି ନାଇଁ ଉଠିଲେ ଆମ ତ କାମ ମ ସକାଳୁ ନଉଠିନେ ହବନି ଆଉ କରି ଧରିକି ଦବ। ପଡିବ ରୋଷେଇ ବାସ ଭଲ ମନ୍ଦ। ଆଉ ସେଇ ଯା ନେଇଯା ସମସ୍ତ ସେ ଶୋଇ
ନା ଆମର ଶୀଘ୍ର ଉଠୁ ଉଠିଲେ କଣ ହବ ସକାଳୁୁ ଯାଇକି ନି ତ କ୍ଷୀର ଆଣେ। ଏଇ ଫୁଲ ଟିକେ ଆପ୍ ଆପଣ ଯୋଉ କହିଲେ ଆମେ କିଣିକି ଫୁଲ ଆଣୁଛୁ। ଆଉ ତାପରେ ଆଉ ପରିବା ପତ୍ର ଯଦି ଦରକାର ଥାଏ ପରିବା ପତ୍ର ଟିକେ ଆଣିବୁ ଏସବୁ କାମ କରିସାରିଲା ବେଳକୁ ଉଁ ଉଁ ତେଣୁ ସବୁ ସମୟ ହେଇଯାଏ ଆଉ କଣ।
ହଁ ହଁ ବା ଶିଘ୍ର ଶୀଘ୍ର ଟାଇମ୍ ପଳେଇବ ଏପଟ୍ ସେପଟ ହେଲା ବେଳକୁ ବେଳ ହେଇଯିବ ସାଙ୍ଗେ ସାଙ୍ଗେ। ଆଉ କଣ କରିବା ଆଉ ଏ ଫୁଲ ପାଇ ଗଲେ କ୍ଷୀର ଫୀର ଆଣି ପାର୍କ ରେ ଚାଲିକି ପରିବା ପତ୍ର ଶାଗ ଫାାଗ ଟିକେ ଧରିକି ପଳେଇ ଆସେ ଆଉ। ଆଉ ତ ସବୁ ଶୋଇଥିବେ ଆଉ ଉଠିକି ଗଲା ବେଳକୁ ଶାଗ ବେ ତାପରେ ଭଲ ଭଲ ଶାଗ ନଥିବ ସେ ପଚାମଚା ଥିବ ଘରୁ ଭରୁ ଟିକେ ଭଲ ପରିବା ପତ୍ର ଶାଗ ଫାଗ ଥିବ ମୁଁ ଯାଇ ପୋଇ, ଶାଗ ଧରିକି ଆସେ। ପୋଇଶାଗ, ସୁନୁସୁନିଆ ଶାଗ ଆମ ପୁଅଟିବି ବେଳେ ବେଳେ ନେଇ ଆସିଥିବ ଯାଇକି ଶାଗ। ଆ ମୁଁ ଏଣେ କିଣି ଦେଇଥିବି ସିଏ ନେଇ ଆସିବ। ଆଉ କଣ କହିବି ଆଉ ବାଧ୍ୟ ହେଇକି ରଖି ଦିଏ। ତାପରକୁ ଆଉ।
ହଉ ଆଉ ଆମେ ପରେ କଥା ହବା।
ହଁ ମୁଁ ରଖୁଛି ଆଉ କେତେ ବେଳେ
ହଉ ଠିକ୍ ଅଛି। ଠିକ୍ ଅଛି।